ହାଲୋ।
ହାଲୋ।
କଣ୍ କରୁଚୁ? କଣ କରୁଚ? ହଁ, କଣ କରୁଛୁ?
ମୁଁ ଏଇଠି ଠିଆ ହେଇଛି।
ଓହୋ, ଓ ଭଲ ଆଉ।
ଓ ଜି ଉଁ ଯୋଉ ଭାତ ଆଉ ଭଜା ଖାଇଥିଲି। ଏମିତି ବାରି ପୋଟଳ, ଆଳୁ, କୁନ୍ଦୁରି ଭଜା।
ଆଉ ଏଇ ସନ୍ଧ୍ୟାବେଳେ କିଛି ଖାଇନୁ?
ସନ୍ଧ୍ୟାବେଳେ ପେଟିସ୍ ଖାଇଥିଲି, ଗୋଟେ ପନିର ପପ୍।
ଉଁ ହୁ, ଆଉ ତମର ବର୍ଷା ହେଇଥିଲା।
ହୁଁ, ଆଉ ଝିଅ।
ଝିଅ ଶୋଇଛି।
ହଉ ଆଉ। ତୁ କଣ ଖାଇଛୁ?
ମୁଁ କଣ ଖାଇଛି? ମୁଁ ଏଇନା କିଛି ଖାଇନି, ଚା ପିଇଛି ଚା ଚା।
ଦି ପହରେ
ଭାତ, ଆମ୍ବ, ଶାଗ, ମୁଗ ତରକାରୀ।
ଓହୋ।
ଆଉ ଗୁଡି ଅପା ଆସିନି।
ନାଇଁ, ସେ କହିଲା ତାର କାମ ଅଛି।
ହଁ ବା। ଓହୋ, କେତେବେଳେ ଆସିବ କି?
ସିଏ ଆସିବନି ଆଜି ରା ରାତିରେ ମନା କରିଚି। ମନା କରି ଦେଇଥିଲା। ନାଇଁ, ସେ ମନା କରିଥିଲା, ତାର କଣ ରିସିଭ କଣ କରିବାର ଅଛି ଆଉ କଣ ଲେଖିବାର ଅଛି ତ ସେଇଥିରୁ ସେ ଆସିବନି ସନ୍ଧ୍ୟାବେଳେ।
ଓ ତା ହେଇଥିବ, ତା ହେଲେ ମୁଁ ଆଉ ଜାଣିନି। ମତେ କିଛି କହିନି ତ। ମୁଁ ଆଉ ଜାଣିନି।
ନାଇଁ, କାଲି ରାତିରେ ମୁଁ ବସିଥିଲି ବାହାରେ କହୁଥିଲି।
ଉଁ ହୁଁ, ଆଉ ରୋଜା ଆପା।
ସିଏ କାଲି ମଣ୍ଡପକୁ ଆସିଥିଲା। ମଣ୍ଡପଠିକି କାଲି ଆସିଲା, କୁଆଡ଼େ ଯାଇଥିଲା ତ ସେଥିରୁ ଝିଅକୁ ବଡ ଆପା
ବଡ ଆସି ଥିଲା ନା ନାଇଁ।
ହଁ, ଆସିଥିଲା। ଦାଣ୍ଡ ଦୁଆର ସବୁ ପାଣି କରିକି ଭସେଇ ଦେଇଥିଲା।
ଓ ହୋ ଖେଳ ଚାଲିଛି ଆଉ।
ହଁ।
ଆଉ ଆସିବୁନୁ
ହଁ, ମୁଁ ରଜରେ ଯିବି। ଯଦି ତୁ ଆସିବୁନି ତା ହେଲେ ଯିବି। ସାଇକୁ ନେଇକିନା।
ହଁ, ଆସିବ ବୁଲିକି ଯିବ।
ନାଇଁ ତୁ ଯାଇଥିବୁ ଏଇ ତୋ ନଣନ୍ଦ ଘରକୁ।
ମୋର ଠିକ୍ ନାଇଁ ବା, ତମେ ଆସ, ଦେଖିବା ହେଲା। ଆସିଲେ କଣ କରିଥିବି ଖାଇବ ଆଉ, ଆସିଲେ କଣ କରିଥିବି, ଖାଇବ ପିଇବ ଆଉ ବୁଲିକି ଯିବ।
ହଁ, ଆଉ ଚୋର
ଏ ତାର ମେଞ୍ଚେ ଏଇନେ ଅଛି ସାତ ଆଠ ଟା ନୂଆ ଡ୍ରେସ୍, ବାବା କହିଲେ ହେଲେ ଆଣିବୁନି ତା ପାଇଁ ହେଲା।
ହଁ ହଁ।
ତୁ ବାବାଙ୍କୁ କହିବୁ ଆଉ ମୁଁ ତା ପାଇଁ ଅନଲାଇନ୍ ଅର୍ଡର କରିଥିଲି ତ, ସେଇଠିକି ପଳେଇବ ମିଛରେ କହିଦେବୁ ହେଲା।
ବେକାରେ ମେଞ୍ଚେ ଡ୍ରେସ୍ ଅଛି, ଆଣିବୁନି। ଗଦା ହେଇଚି ଖାଲି। ଉଁ ହୁଁ ଗରମ ହଉଚି ନା?
ଯୋଉ ଦିନ ଆସିବୁ, ହଁ ଗରମ ହଉଚି। ଥଣ୍ଡା ଲାଗୁଚି ଟିକେ ଟିକେ।
ହଁ ସକାଳେ ତ ଆଜି ପ୍ରବଳ ଗରମ୍ ହେଇଥିଲା ଲୋ ମା। ସକାଳେ ବି ପ୍ରବଳ ଗରମ୍।
ଏ କମ୍ପ୍ୟୁଟର କ୍ଲାସ ରେ ଆମର ଏସିି ଲାଗିଥିଲା ଯେ, ଏସି ପବନ ବି ଦେହରେ ବାଜୁନଥିଲା। ଏତେ ଯୋରେସେ ଗରମ ହଉଥିଲା, ଏ ସି ଚାଲିଲାନି ଆଉ।